କ୍ୟା କଣ କରୁଚନ୍ତି?
ହ୍ୟାଲୋ।
ହଁ କଣ କରୁଚନ୍ତି?
କିଛି ନାହିଁ ବସିଥିଲି ତମେ କଣ କରୁଚ?
କିଛି ନାହିଁ ମୁଁ ବି ବସିଥିଲି ଆଉ ଖାଇଲେଣି?
ହଁ ଖାଇଲିଣି।
ଆଚ୍ଛା ଆଚ୍ଛା। ଖାଇସାରିଲେଣି ତାହେଲେ।
କଣ କଣ କରୁଛ?
କିଛି ନାହିଁ ମୁଁ ବି ବସିଚି ଆଉ।
ଓହୋ ଆଉ ତମେ ଖାଇସାରିଚ?
ହଁ ଖାଇସାରିଚି।
ଓ ହୋ।
ହଁ ତମ ଘର
ମୋ ଘର ପାରାଦ୍ୱୀପ।
ଘରେ କିଏ କିଏ ରହନ୍ତି?
ବାପା, ମା, ଭଉଣୀ।
ହୁଁ ହୁଁ।
ତମର?
ଆମ ଘରେ ବି ସେମିତି ବାପା ମୁଁ। ଆଉ ମୋର ଗୋଟେ ଭାଇ। ଆଉ ମୋର ଦି ଜଣ ଭଉଣୀ। ହଁ ଭଉଣୀ ମୋଠୁ ବଡ଼। ଆଉ ମୋର ଗୋଟେ ସାନ ଭଉଣୀ ବି ଅଛି। ଆଉ ମୋର ମୋ ଭ ମୋଠୁ ଆମ ସମସ୍ତଙ୍କଠାରୁ ସାନ ଆଉ ଗୋଟେ ମୋ ଭାଇ ଅଛି।
ଓ ସେ କୋଉ କ୍ଲାସରେ?
ସେ ଏବେ ସ୍କୁଲ ଯାଉଚି ଏ ଏମିତି ଚାଲିଚି ଆଉ ଡେଲି ଟ୍ୟୁସନ୍ ଯାଉଚି ସ୍କୁଲ୍ ଯାଉଛି ଆଉ।
ଓ ହୋ ଆଉ ତମେ ତମର ଘର କୋଉଠି କହିଲ?
ଆମ ଘର ଉଁ କଟକ କଟକରେ ଆମ ଘର।
ଓହୋ କଟକରେ।
ହୁଁ ତମ ଘର?
ପାରାଦ୍ଵୀପ କହିଲି।
ଆଚ୍ଛା ଆଚ୍ଛା।
ହଁ କଟକ କଟକ ପାରାଦ୍ଵୀପ ତ ଲାଇନ୍ ରେ ଗୋଟେ ଲାଇନ୍ ରେ ଅଛି ନା।
ହୁଁ ହୁଁ ସେଇ ଗୋଟିଏ ସାଇଡ଼ିରେ ରେ ଆଉ।
ହଁ।
ଖାଇଲେଣିି?
ହଁ ଖାଇସାଇଛି।
ଉଁ ଖାଇଥିଲେ?
ଭାତ, ଡାଲି, ଆଉ ଭଜା। ଖଟା, ତରକାରୀ।
ଆଚ୍ଛା ଆଚ୍ଛା ହଁ ଆମର ବି ଆଜି ହେଇଥିଲା ଭାତ, ଡାଲି, ଆଉ ପୋଟଳ ଆଳୁ ତରକାରୀ। ତାପରେ ଉଁ ଖଟା।
ହଁ ହଁ। ହୋଉ ରାତିରେ ଦେଖିଆ ଆଉ ଆମେ ଟିକେ ଆଜି ଭାବିଚୁ ପିଜ୍ଜା ଅର୍ଡର କରିବା।
ଆଚ୍ଛା ହଁ ଆମେ ବି ଆଜି ସାଙ୍ଗମାନେ ଭାବିଥିଲୁ ପିଜ୍ଜା ମଗେଇକରି ଖାଇବୁ ଆଉ।
ଓହୋ।
ଆଉ କଣ କୁହ?
ଆଉ ଉଁ ଆଉ ଭଲ ଅଛ ଆଉ ତମର ଏଗଜାମସ୍ ଚାଲିଚି ଏବେ?
ହୁଁ ଆମର ଏଗଜାମସ୍ ଆମର ଆଜି ଏଗଜମ୍ ଚାଲିଚି। ଆଉ ଆଜି ନଥିଲା କାଲିକି ଅଛି।
ହଁ ହଁ ଆମର ବି କାଲି ଥିଲା ଆଉ କାଲି ଗୋଟେ ଆଉ ଅଛି। ନା ନା ଆଉ ଆଠ ତାରିକ୍ ପର୍ଯନ୍ତ ଅଛି ଆମର।
ଆଛା ଆଛା ଉଁ ମୋ ବ୍ୟାକଗ୍ରାଉଣ୍ଡରୁ କିଛି ନଏଜ୍ ଯାଉଚି କି ଆପଣଙ୍କୁ?
ନା ନା ଭଲ ଅଛି ତମର ମୋର?
ହୁଁ ହୁଁ ହୁଁ ଠିକ୍ ଅଛି।
ହଁ ଆଉ ଆଉ ସେପଟେ ବର୍ଷା ହୋଉଚି? ଛା ହଁ।
ଆଜି ଟିକିଏ ବର୍ଷା ହେଇଚି ଉମ୍ ଏତେବି ନୁହଁ କିନ୍ତୁ ହୁଁ ଆଏ ଝିପି ଝିପି ବର୍ଷା ହୋଉଲା କିନ୍ତୁ କନ୍‌ଷ୍ଟାଣ୍ଟଲି ହୋଉଥୁଲା ବର୍ଷା ଆଉ।
ଆମ ଆମ ଆଡେ ବି ବର୍ଷା ହୋଉଥିଲା ଏବେ ହୋଉନି।
ଆଚ୍ଛା ଆଚ୍ଛା। କାହେଲେ ଏବେ ଆଉ କଣ ଗରମ ଗରମ ପକୁଡି ଟିକେ ଚାହା ଟିକେ କରିକି ଖାଇଦିଅନ୍ତୁ।
ହା ହା ହଁ ସେଇଆ ଭାବିଲି କି ହଷ୍ଟେଲ କିନ୍ତୁ କେମିତି କରିପାରିବା ଆମେ।
ହଁ ତମେ କଣ ହଷ୍ଟେଲରେ ରୁହ?
କ୍ ଅଛି। ହଁ ଆଉ ତୋ ତମେ କୋଉଠି?
ହଷ୍ଟେଲରେ ରୁହେନି ଆମ ଘର ପାଖେ ମୁଁ ଏଇ ଯିବା ଆସିଆ କରେ ଆମ କଲେଜ ଆମ ଘର ପାଖାପାଖିରେ ତ। ମାନେ ଦୁଇ ତିନି କିଲମା ଟର୍ ହବ ଏଠୁ ତ ଏମିତି। ଯିବା ଆସିବା କରୁ ଆଉ ତମେ?
ମୁଁ ତ ଆମର ଏଠି ପା ହଷ୍ଟେଲ ଭି କ୍ୟାମ୍ପସ୍ ଭିତରେ ଏ ହଷ୍ଟେଲ କଲେଜ ଦିଇଟା।
ଆଛା ହଁ।
ହଁ ତ ଆମ୍ ହଁ ଚଳିବ।
ଆଉ ସାଙ୍ଗସାଥି କେମତି ତମେ ହଷ୍ଟେଲରେ ରୁହ?
ହଁ ହଷ୍ଟେଲରେ ହିଁ ରହେ ନା ଆମ ସାଙ୍ଗମାନେ ବି ସମସ୍ତେ ହଷ୍ଟେଲରେ ଅଛନ୍ତି।
ଆଛା ଆଛା।
ଆମର ଏବେ ଫାଷ୍ଟ ଇୟର୍ ସରିବ ତାପରେ ଆମେ ଏ ପାଞ୍ଚ ଟକିଆ ରି ରୁମରେ ପଢ଼ିବୁ। ଉ
ପାଞ୍ଚ ଟିକିଆ ରୁମରେ ରହିବ ତାହେଲେ ନା?
ହଁ ହଁ ହଁ।
ଆ୍ଛ। ଆଛା ତାହେଲେ ଆଉ ତମ ସାଙ୍ଗ ମାନଙ୍କର ନାଁ କେ କଣ କେମିତି ତମ ସାଙ୍ଗମାନେ କେ କେମିତି ତମ ସାଙ୍ଗ ମାନଙ୍କର ନାଁ କେମ
ଆ ମୋ ସାଙ୍ଗ ମାନଙ୍କ ନାଁ ରୀତା, ଗୀତା, ସୀତା।
ଆଚ୍ଛା ଏଇ ସବୁ ତ ବହୁତ କମନ ନା ରୀତା, ଗୀତା, ସୀତା ଆମେ ତ ଆମେ ଆମ ସ୍କୁଲ ଟା ହୁଁ ବହିରେ ପଢ଼ିଥିଲୁ। ଆଉ ଆଜି ଯାଏ ବି ଯଦି ବି କେହି ଏଠି ବହିର ନାଁ ଲେଖିବା ପାଇଁ ଆସେ ଏଇଗୁଡା ହିଁ ଥାଏ ରିତା, ସୀତା, ଗୀତା, ରାମ, ଶ୍ୟାମ ତାହେଲେ ତମର ବି ସାଙ୍ଗ ମାନଙ୍କର ନାଁ ଏମିତି।
ଆମର ସାଙ୍ଗ ମାନଙ୍କ ନାଁ ରା ନା ଭଲ ନା ଅଲଗା ଟିକେ। କିନ୍ତୁ ଏସବୁ କମ ତାଙ୍କୁ ଆମେ ଦେଇ ଦେଇେଛେ ନାମ କାହିଁକି ଆମରବି କି ଟିକେ ଅସୁବିଧା ଥିଲା ନା ମନେ ରଖିବା ପାଇଁ।
ଆଚ୍ଛା ଆଛା ମାନେ ତମେ ନିଜ ତରଫରୁ ସେମାନଙ୍କର ନାଁ ଦେଇଦେଇ ଶୋ ରିତା ଗୀତା ସୀତା ନା।
ହଁ ସେୟା।
ଅହୋ। ଆଉ ତାହେଲେ କଣ ଘରେ ସବୁ ଭଲ।
ହଁ ଆଉ ସବୁ ଠିକ ଭଲ ଅଛି।
ଆଚ୍ଛା। ହଁ ସେମିତି ଭଲ ଆଉ ତମ ହଷ୍ଟେଲ ଛୁଟି ପଡିଚି ନା ପଡିନି।
ଛୁଟି ପଡିଥିଲା ଖରା ଛୁଟି ପଡିଥିଲା ଏବେ ଏକ୍ଜାମ ଚାଲିଛି ତାପରେ ଟି କି ଅ ରଥଯାତ୍ରା ବେଡେ ଛୁଟି ହବ। ଗୋଟେ ଦିନ ଦି ପାଇଁ ଗୋଟେ ଦି ଦିନ ପାଇଁ ହବ।
ସେ ସତ
କଣ କହିଲେ?
ସତରେ ହୁଏ ନା କଣ ହ
ହଁ ଗୋଟେ ଦି ଦିନ ପାଇଁ ହୁଏ।
ଆଚ୍ଛା ତମ ଘର ତ କହୁଛ ଚାନ୍ଦିପୁର ନା କେହିଠି କହିଲେ। ତମ ଘର ପାରାଦୀପ ଏତେ ବାଟ କଣ ଯିବ ଗୋଟେ ଦିନ ଦି ଦିନ ପାଇଁ?
ଆ। ଆ ଦେ ଭାବିବ ଟିକେ ଦେଇ ବାପା କହିଲେ ଆ ଯିବି।
ଆଚ୍ଛା ତାହଲେ।
ହ
ଏତେ ବାଟ ନା ମୁଁ ସେଇଥ ପଚାରୁଥିଲି ତମେ ଜୀବ ନା ଜିବନି ନା ରହିବ।
କାହିଁକି କ୍ଲାସ ବି ଷ୍ଟାର୍ଟ ହେଇଯିବ ନା।
ଆଛା ହଁ ନାଇଁ ନାଇଁ ଏଗେଯାମ୍ ସରୁ ସରୁ ବି କ୍ଲାସ ଷ୍ଟାର୍ଟ ହେଉଚି।
ହଁ ସେଆତ ଆହୋ।
ଆଉ ତାହେଲେ।
ଆଉ ଠିକ୍ ଅଛି ଆଉ ତମ ଘରର ସବୁ କିଛି ତ ଭଲ।
ହୁଁ ଆମ ଘରେ ବି ସବୁ ଠିକ୍ ଠାକ୍ ଭଲ ଆଉ।
ହଁ ହଁ।
ତମ ଘରେ।
ମୋ ଘରେ ବି ଭଲ ସବୁ ଆଉ ତମର କଣ ଜଏଣ୍ଟ ଫ୍ୟାମିଲି ୟା ନ୍ୟୁକ୍ଲିୟର ଛୋଟ ଫ୍ୟାମିଲି।
ନା ଆମର ତ ଛୋଟ ଫ୍ୟାମିିଲି। ବାବା ମା ମୁଁ ମୋ ଭାଇ। ଆମ ଦି ଜଣ ଭଉଣୀ ଆମେତ ସବୁ ଅଛୁ ଆଉ।
ଓହୋ।
ହଁ।
ହୁଁ।
ଆଉ କଣ କୁହନ୍ତୁ।
ଆଉ, ଏମିତି ଆଉ। ତମର ଏଗ୍ଜାମ୍ କ-କାଲି କୋଉଟି ଏଗ୍ଜାମ୍?
କାଲି ଆମର
ହଁ
ଅନର୍ସ ତ ମୋର! ତ ମୁଁ ମୋର ଅଛି, କାଲିକି ମାଇନର୍ ଏକ୍ଜାମ। ମାଇନର୍ ରେ ମୁଁ ପଲିଟିକାଲ୍ ସାଇନ୍ସ୍ ରଖିଛି ତ! ସେଥିପାଇଁ ମୋର କାଲି ଅଛି, ପଲିଟିକାଲ୍ ସାଇନ୍ସ୍।
ଓହୋ! ହଁ, ମୁଁ କମର୍ସ ନେଇଛି ନା ବିକମ୍ କରୁଛି। ତ ଆମର କାଲି ଇଙ୍ଗ୍ ଇଙ୍ଗ୍ କାଲି ଆମର ଷ୍ଟାଟିସ୍ଟିକ୍।
ଆଚ୍ଛା।
ଆଉ, ତାହେଲେ ତା ପାଇଁ ଟିକେ ପ୍ରିପ୍ରେସନ କରିବି, ଆଉ ଟିକେ ସମୟ ପରେ।
ହଁ।
ହୁଁ, ହୁଁ, ଆଉ ତମର କୋଉଠି ବୁଲାବୁଲି ପ୍ଲାନ୍ ଅଛି?
ହଁ, ବୁଲାବୁଲି ସେମିତି ତ ନାହିଁ ବେଶୀ। କିନ୍ତୁ ଆମେ ଭାବିଥିଲୁ ରଥଯାତ୍ରା ଯେହେତୁ ଜଗନ୍ନାଥ ଯଦି ଟିକେ ଡ଼ୁରି ଲଗାନ୍ତେ। ତାଙ୍କ ପାଖକୁ ଯାଇକି ବୁଲାବୁଲି କରିକି ଆସନ୍ତୁ। କଣ କରି କରିବୁ, ଜଗନ୍ନାଥ ତ ଚାହୁଁ ନାହାଁନ୍ତି। ଡ଼ୁରି ଲଗଉ ନାହିଁନ୍ତି। କେତେ କଣ କରିବୁ ଆଉ, ଯାଇପାରୁନୁ। ଯଦି ଜଗନ୍ନାଥ ଡ଼ୁରି ଲଗାନ୍ତେ ତ, ଏଇଥର ରଥଯାତ୍ରାରେ ଯାଇ ଟିକେ ବୁଲି ଆସନ୍ତୁ। ଜାଗାକୁ ଦେଖି ଆସନ୍ତୁ।
ହଁ, ଲିକି କିନ୍ତୁ, ରଥଯାତ୍ରାରେ ବହୁତ ଭିଡ଼ ଥାଏ ନା?
ଆଁ।
ରଥଯାତ୍ର ରେ ବହୁତ ଭିଡ଼ ଥାଏ ଭିଡ଼।
ପ୍ରବଳ ଭିଡ ଆଜ୍ଞା! ଆପଣ ଯଦି ଯିବେ ରଥଯାତ୍ରା କୁ ନା ଜମା ସେଠି ଗୁଡ଼ ଟିକେ ମାନେ ମାନେ ଗୁଞ୍ଜିବା ପାଇଁ ଜାଗା ନଥିବ। ଏତ୍ ଏତେ ଭିଡ଼! ଜଗାର ଏତେ ଭକ୍ କ୍ତ ଆସନ୍ତି। ମାନେ ଆପଣ ବିଶ୍ୱାସ ବି କରିବେନି!
କାହିଁକି ନା, ମୁଁ ଭିଡ଼ିଓ ଦେଖିଥିଲି ନା ଭିଡ଼ିଓରେ ସେଇଟି ବହୁତ ଭିଡ଼ ଥାଏ। ଯାଇନି, ଏବେ ରଥଯାତ୍ରାରେ ବି?
ଡ଼ ପ୍ରବଳ ପିଡ଼ା ଆଉ କୁହନ୍ତିନି। ମାନେ ଗୁଡ ବି ଟିକେ ଆପଣ ଏପଟ ସେପଟ କରିପାରିବେନି। ସେଇଥିରେ ତ ବହୁତ ଲୁକ ହୁଅନ୍ତି, ଠେଲାପେଲାରେ ଯା ହଉ, ଜଗା କୁ ତିକେ ଦେଖିକି ଆସନ୍ତେ।
ଓହୋ! ହଁ।
ତ ଯାଇଛ ବଧେ ନା ଯାଇନ କେବେ ବିି?
ପୁରୀ ତ ମୁଁ ଯାଇଛି ବହୁତ ଥର। ଲେକି କିନ୍ତୁ ଏଇ ରଥଯାତ୍ରାରେ ଯାଇନି।
ଉ ହୁଁ।
ରଥଯାତ୍ରା ଭିଡ଼ ବୋଲି ଯାଇନି।
ତ ଏବେଁ ତ ପୁରୀ ଯାଇଚ? ମୁଁ ତ ପୁରୀ ଏତେ ଯାଏଁ ଯାଇବି ନାହିଁ। ଆଜି ଯାଏଁ।
ହଉ, କେବେ ମ ତମେ ମତେ କଲ୍ କରିବ। ଆମେ ଦି ଜଣ ମିଶିକି ଯିବା।
ହଉ ନିଶ୍ଚୟ! ତମେ ଯେବେ ଆସିବ, ଆମ କଟକ ସାଇଟ ଆଡ଼େ। ମତେ କହିବ, ମୁଁ ଆମେ ସ ସବୁ ମିଶିକି ପୁରୀ ପ୍ଲାନିଙ୍ଗ୍ କରିବା ଯିବା ପାଇଁ। ସାଙ୍ଗସାଥୀ ମିଶିକି ତାପରେ ଯିବା ଆଉ, ବହୁତ ଏନ୍ଜୟ କରିବା। ବହୁତ ଆଡେ ବୁଲିବା ନାଇଁ। କଣ କରୁଚନ୍ତି? କଣ କହୁଛନ୍ତି?
ହଁ, ଠିକ୍ ଅଛି ନା। ମୁଁ ବି ତା'ପରେ ଫ୍ରି ହେଇଯିବି ନା। ଆମର ବି ଏଗ୍ଜାମ ସରିବ।
ଆଉ କଣ ପ୍ଲାଲିଂ ଅଛି କୁହନ୍ତୁ? ହୁଁ ହୁଁ।
ପ୍ଲସ ଟୁ କୋଉଠି କରିଥିଲୁ?
ପ୍ଲସ୍ ଟୁ ମୁଁ ଏଇ କଟକ ରେବ୍ ଭେନ୍ସାରେ ହିଁ କରିଥିଲି।
ଓହୋ ହୋ ହଁ
ହୁଁ, ଆଉ ଗ୍ରାଜୁଏସନ୍ ବି ସେଇଠି କରୁଛି।
ଓହୋ ଭଲ ଆଉ, ମୁଁ ତ ଡି ଏ ଭି ସ୍କୁଲରେ କରିଥିଲି।
ଆଛା ଆଛା ହଁ ତାହେଲେ ତମର ବହୁତ ନଲେଜ ଥିବ। ବହୁତ ଟ୍ୟାଲେଣ୍ଟେଡ ପିଲା ହେଇଥିବେ।
ନା ମ ସେମିତି ନାହିଁ। କମର୍ସ ପଢୁ ପଢୁ ସବୁ ନଲେଜ ଭାରିଗଲା।
ନାଇଁ ତମ ନଲେଜ ବହୁତ ଭଲ ଥିବ ଆଉ ଟିକେ ପଢାପଢି ଭଲସେ କରିବ ଗଟେ ଜବ କରିଗଲେ ମ ମତେ କହିବ ମତେ ଟିକେ ପଇସାପତ୍ର ଅସବିଧା ହେଲେ ଦେବେ ଆଉ।
ହଁ ହଁ ନିଶ୍ଚୟ ମତେ କହିଅ।
ହଉ ତାହେଲେ ଆଜ୍ଞା ମୁଁ ରଖୁଛି ତାହେଲେ ମୁଁ ଟିକେ ଯିବି ତ ସନ୍ଧ୍ୟା
ହଁ ହଁ ଠିକ ଅଛି ହଉ ହଉ।
ଏକଜାମ ବି ଅଛି ଆଉ ଆଗେ
ହଉ ହଉ ଠିକ ଅଛି।